ଶୁଭ ସକାଳ।
ଶୁଭ ସକାଳ କଣ କରୁଚନ୍ତି?
ହଁ ବସିଚି ଆଉ ତମେ କଣ କରୁଚ? ନା ସକାଳୁ ଖାଲି ଜଳଖିଆ ଖାଇଥିଲି ଇଡିଲି ଆଉ ଏବେ ଖାଇନି। ଆଉ କିଛି ସମୟ ପରେ ମଧ୍ୟାହ୍ନ ଭୋଜନ କରିବି ଆଉ।
ଭଲ।
ଆଉ କଣ ଖାଇଛନ୍ତି?
ମୁଁ ବରା, ଇଟଲି, ମିକ୍ସଚ, ମିଠା ଖାଇଛି ଆଉ।
ହଁ ହଁ ହଁ। ବହୁତ ଭଲ।
ସରିଲାଣି ରୋଷେଇ?
ହଁ ରୋଷେଇ ଚାଲିଚି ସରିନି ସରିବ। ହୁଁ। ଆଉ ଆପଣଙ୍କ ଅଞ୍ଚଳରେ ପାଣିପାଗ କେମିତି ସେପଟେ ଅଛି?
ବର୍ଷା ହଉଚି କାଲିଠୁ।
ଆଚ୍ଛା।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
ହଁ ଏପଟେ ବି ତ, ଏବେ ବି ଟିକେ ଟିକେ ବର୍ଷା ପକଉଚି। ଆଜି ସକାଳଠୁ ବହୁତ୍ ବର୍ଷା ହେଇଚି।
ହଁ।
ହୁଁ।
କେତେବେଳେ ଉଠିଲେ ଆଜି?
ଆଜି ସକାଳୁ ସାତଟା। ବର୍ଷା ପାଗ ହେଇଥିଲା ତ ଟିକେ ଡେରିରେ ଉଠିଲି।
ହଁ ଆମେ ବି ସେମିତି ଆଉ ଆଠଟା ନଅଟା ହେଇଗଲା ଉଠିବା ଆଉ।
ହଁ। ମାନେ ବର୍ଷା ପାଗରେ ଉଠିବା ପାଇଁ ଟିକେ ଯାହାହେଲେ ଶୋଇବାକୁ ଭଲ ଲାଗେ।
ହଁ।
ଶୀତ ଶୀତ ଟିକେ ଲାଗେ ନା ତ ସେଥିପାଇଁ।
ଆଉ କଣ ଖାଇବାକୁ ଭଲ ଲାଗେ ବର୍ଷା ଦିନେ?
ବର୍ଷା ଦିନେ କିଛି ଗରମ ଜାତୀୟ ଖାଦ୍ୟ ଯାହା, ପକୁଡି ହେଇଥିବ କି ଚାହା। ଚା ପିଇବା ପାଇଁ। ମୁଢି ମିକ୍ସଚର ଏସବୁ ଜିନିଷ ତ ଭଲ ଲାଗେ ହିଁ।
ମତେ ଭଲ ଲାଗେ ଖାଇବା ପାଇଁ।
ହଁ।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
ଆମେ ଭାବିଚୁ ପରେ ବନେଇବୁ ଟିକେ ମୁଢ଼ି ମିକ୍ସଚର ବୋଲି। ଏବେ ତ ବଜାର ଗଲେଣି ନେଇକି ଆସିବୁ ତାପରେ ବନେଇବୁ ଆଉ।
ହଁ ବନେଇଲେ ଏପଟେ ବି ପଠେଇଦେବେ।
ହଁ ହଉ ଠିକ୍ ଅଛି। ହୁଁ, ଆଉ କୁହନ୍ତୁ। କେବେ ବୁଲାବୁଲି କରୁଥିଲେ କି ନାଇଁ ଆଜି? କୁଆଡେ ଯାଇଛନ୍ତି ଯାଇଥିଲେ ନା ନାଇଁ?
ନା ଆଜି ତ କାଲି ତ ରାତିରେ ଘରକୁ ଫେରିଲୁ। ଆସିଲା ବେଳେ ତ କାଲି ସନ୍ଧ୍ୟା ଠୁ ତ ବର୍ଷା ହଉଚି ହଉଚି ଆଜି ସକାଳେ ବାରଟା ବି ହେଇଗଲାଣି କିନ୍ତୁ ଛାଡୁନି ବର୍ଷା।
ଆଚ୍ଛା।
ହୁଁ। ଆପଣ କୁଆଡେ ଯାଇଛନ୍ତି ବୁଲିବା କୁ? ହ୍ୟାଲୋ। ହ୍ୟାଲୋ।